କଣ କରୁଚ?
ଏଇ ସଫା କରୁଥିଲି।
ହୁଁ ଏଇ ସନ୍ଧ୍ୟାବେଳେ?
ଆଉ କଣ କରିବ ଏ ଯୋଉ ଭାଇନା ପିନ୍ଧିକି ଆସିଲ ଉଦା ହେଇଗଲେନି।
ହଁ।
ସେ ପଡିଥିଲା ସବୁ ବାଥରୁମ୍ ରେ।
ଓହୋ।
ଆଉ ଏରା ପଡିଲେ ତ ହବନି ବର୍ଷା ହଉ କି ସେ ଯାହା ଆଉ ଏଠି ସଫା କରିକି ଏଇ ବାଲକୁନିରେ ଏଠେଥୋଇ ଦେଇଚି। ସୁଖେଇ ଦେଇଚି ଏଠି।
ରୁଟିି କୁ ଆଉ କଣ ହବ?
ଆ ରୁଟି କି ଆଜି ଆଳୁ ପୋଟଳ ଝୋଳ କରିବି।
ହୁଁ।
ଅଟୋ ଚକଟିକି ଏବେ ଥୋଇ ଥିଲେ ତ ଆଉ।
ହୁଁ।
ତରକାରୀ ହେଇନି ହବ ଆଉ।
ଆମର ଏଇ ଭାତ କୁ ମାଛ ବେସର ହେଇ ସାରିଲାଣି।
ମାଛ କଣ ଭାଇ ଆଣିଥିଲେ ନା କଣ ତମର?
ହଁ ବା ଭାଇ ଆଣିଲେ ଉପର ଓଳା ସନ୍ଧ୍ୟା ବେଳକୁ ଆଇଁଲେ ଯେ
ହଁ।
ବୋଉହେରା କଟାକଟି କରିକି ବାଛିଦେଲେ ଦିଦି ଛାଣିଦେଲେ। ସେଠୁ ତାପରେ ବେସରାନ କରିସାରିକି ଭାତ ଗାଳିକି ଆସିଲି ଆଉ।
ଆଉ ଜଣେ କାଟିଥିଲେ କାଟିକି ଦଉନାହାଁନ୍ତି ଯିଏ
ଏରା ଯୁ ଛୋଟ ଛୋଟ ମାଛ ଉରା କିଲକୁ ସାତ ଆଠଟା ଉଠିଥିଲା ହେଲା କି
ହଁ ହଁ।
ହେଇଗୁରା ଆଉ କାଟିକି ଦେଇନଥିଲେ। ତ ହେରା ଦି ଫାଳ ଲାଖେ କି ତିନି ଫାଳ ଲାଖେ କରାହେଇଛି ଛଣା ହେଇଯାଇଛି ଛାଣିକି ବେସର କରିଦେଲୁ।
ହଁ ଛାଣିଦବାଟା ବହୁତ ସୁବିଧା ହଅନ୍ତା ଏ କିଏ ଭା ଯିବ ଏଠି ବସିକି ମୁଁ ଏମିତି ଛାଣିଦିଏ।
ମୋତେ ଭାଜି ଆସିନି କି ଛାଣି ଆସିନି କି କିଛି ନାଇଁ ମାଛ।
ଆମର ସବୁବେଳେ ଦିଦି କରିବେ ନହେଲେ ଶାଶୁ ଛାଣିବେ ହଁ।
ଅ ସିଏ ମାଛ ଛାଣନ୍ତି ହଁ କୁହ।
ହଁ ସେ ଦି ଜଣ ଯାକ ମାଛ ଛାଣିବେ ମୁଁ ଛାଣିବିନି।
ମାନେ ଏଇ ଯଉ ମାଛ ଟା ଫୁଟିବ ବୋଲି ଡରୁଚ ନା କଣ?
ନାଇଁ ମୁଁ ଛିନ୍ ଛିନା କରିଦଉଚି ହିଁଆଡେ ପିଥା ପାତିଆ ମାରି ମାରି।
ନାଇଁ କିଛି ହବନି ତେଲ ଟିକେ ପକେଇଦବ ମାନେ କଡେଇରେ ଆ ତେଲଟା ତାତିଲା ମାନେ ପକେଇବ ମା ଆର ପ ଟିକେ ହେଲା ପରେ ତଳ ପଟୁ ଟିକେ ଲେଉଟେଇଲେ ହବ। ସାଙ୍ଗେ ସାଙ୍ଗେ ଲେଉଟଇବନି।
ମୁଁ ହେଡା ଜାଣୁନି ମାରି ଦଉଚି ଯୋଉ ହୁଁ। ନହେଲେ ଏଟି ବେସର ମସଲା ତରକାରୀ ସବୁ ମୁଁ କରିବି ହୁଁ।
ଅଃହ।
ଇଏ କହିବେ କହିବେ ବାହାରକୁ ଆଇଲାଠୁ ଏକୁଟିଆ ରହିଲାଠୁ କେମତି କରିବ?
ନାଇ ହେଇଯିବ ଅଟମେଟିକ ହେଇଯିବ। କିଛି ଥରେ ଦେଖିବ ତମେ ଛାଣ କିଛି ଲାଗିବନି ଖାଲି ଟିକେ ଫୁଟୁଚି ଦେ ଖିକି ଇଏ କରିବ ଆଉ କଣ ଟିକେ ଫୁଟିବ।
ତା ଲାଞ ଉରା ମତେ ଇଆଡେ ଛାଣି ଆସିବନି ଫୁଟା ଫୁଟି ହବ ଯଦି ମୋ ଆଖି ପାଖି ଫୁଟିଯିବ ଏକା ଥ ଥରେ ମାଛ ଖାଇବା ନିଶା ଛାଡିଯିବ।
ମୁଁ ତଙ୍କୁ କହୁଚି ୟାଙ୍କୁ କହକି ମୁଣ୍ଡ ଲାଞ୍ଜ ୟାଙ୍କୁ ମୁଁ କହିବି ମୁଣ୍ଡ ଲାଞ୍ଜ ତମେ ଆଣନି ବହୁଦି ଜାକେ ରହୁଚି। ମୁଣ୍ଡ ଲାଞ୍ଜ ମାନେ ଆନି ଖାଲି ମଝି ଫିସ ଟା
ଆମ ମୁଁ କହିବି କହିବ ମୁଣ୍ଡ ଲାଞ୍ଜ ଆଗ ଆଣିବ। କାରଣ ହେରା ଛାଣିବା ସିନା କଷ୍ଟ ଆମେ କଣ କରୁ ଏରା ସବୁ ବେସର କରିଦବୁ ମୁଣ୍ଡ ଲାଞ୍ଜ ରଖିଦବୁ ରାତିଉଳିକି। ବୁଟ ଯାଇ ପକେଇକି କେବଳ ବୁଟ ଯାଇକି ମାଛ ମୁଣ୍ଡ ଆଉ ଆଳୁ ପରିବା ଫରିବା କିଛି ପକେଇବୁନି। ସେଇଟା ବହୁତ ଟେଷ୍ଟ ଲାଗେ ମାନେ ବୁଟ ଯାଇଗାର ଦର ସିଝା ହେଇ ହେଲା କି ବୁଟ ବୁଟ ଯାଇ ନୁହଁ ପ୍ରେସରରେ ଯଉ ସିଟି ଦିଆହବନି କି ପୁରା ଅଧିକ ସିଟି ଦିଆହବନି। ମାନେ ଅଳ୍ପ ସିଟି ଦେଇକି ବାହାର କରାହେଇଯିବ ନା ଅଧିକ ସିଟି ଦେଲେ ପୁରା ଫିଟିଯିବ ଗୋଟ୍ ଗୋଟା ଗୋଟା ହେଇକି ହୋଟେଲରେ ଯେମିତି ହଉଚି ହେଲା କି ମାଛ ଟାକୁ ପୁରା କଡକଡିଆ ଛଣା ହେଇଯାଇଥିବ।
ହଁ ହଁ।
ହଁ ଦିଟା ସିଟି ଦିଟା ସିଟି ଦିଆ ହେଇଥାଏ ମାଛ ଟାକୁ କଡ କଡ କରି ଛଣା ହେଇଯାଇଥିବ। ତାକୁ ଫେଣ୍ଟି ଚେ ଯୋଉ ପିଥାପାତିଆ ଖେଞ୍ଚି ଦେଲେ ସେ ଗୁଣ୍ଡ ଗୁଣ୍ଡ ହେଇଯିବନି କି।
ହଁ ହଁ।
ହେଁଏତି ତାପରେ ଯେମିତି ମସଲା କଷଉଚେ ମସଲା କଷେଇକି ବୁଟ ଯାଇକି ମାଛ ମୁଣ୍ଡକୁ ପକେଇବା ମାଛ ମୁଣ୍ଡକୁ ଲାଞ୍ଜକୁ ପକେଇକି କଷେଇବା ଟିକେ ମସଲାରେ। ଟିକେ ଆଇଁଷୁଆଣି ଅଂଶ ଟା ଯାଇନି ମରିଯିବ।
ହଁ ହଁ।
ହଁ ମସଲାରେ ମାଛ ମୁଣ୍ଡକୁ ଲାଞ୍ଜ ମାନେ କ ଯୋଉ ଛଣା ହେଇଥିବ ଗୁଣ୍ଡ କରିସାରିଲ ପରେ। ତାପରେ ଛାଣି ହିରା କଷେଇକି ତାପରେ ବୁଟ ଯାଇ ତାକୁ ଢାଳି ଦେଇକି ମସଲା ତ କଷା ହେଇଥିବ ସବୁ ମସଲା ସ ପଡ଼ିକି ତାପରେ ବୁଟ ଯାଇ ପକେଇକି, କସ୍ତୁରିମେଥି ଟିକେ ପକେଇ ଦେଇେଇକି ତାପରେ ସେଠୁ ହେଇ ସାରିଲା ପରେ ଧନିଆ ପତ୍ର ତାପରେ ଧନିଆ ପତ୍ର କୁ ଗରମ ମସଲା ଟେ ପିଡିକି ଉଲ୍ହା ହେବ ଆଉ।
ସେଇଟା ମୁଁ କରିନି ତାହେଲେ ଭଲ ଲାଗୁଥିଲା ନାଇଁ କି।
ସେଇଟା ପୁରା ହୋଟେଲ ଟେଷ୍ଟି ସେଇଟା ଏମାନେ କେହି ଖାଇନଥିଲେ କି ଜାଣିନଥିଲେ ହେଲା। ମୁଁ ଆସିଲା ଦିନ ଏମିତି ଯୋଉ କରେ ମତେ ସବବେଳେ କହିବେ କହିବେ ମାଛ ମୁଣ୍ଡ, ଲାଜ ଆଗ ହୁଟ ଯାଇ ପାଇଁ ରଖ କେବେ ଖାଅନି ବେସର କରିକି।
ଲାଞ୍ଜ ଟା ବି କରାହୁଏ। ଆରେ ଲାଞ୍ଜଟାରେ ବେଶୀ ବେଶୀ କଣ୍ଟା ବା ଲାଞ୍ଜ ଟା ରେ।
ମାନେ ମଝି କଣ୍ଟା ଟା ବାହାର କରିଦବୁ ହେଲା କି। ନା ଖାଲି ମାଛ ଗୁଡା ପକେଇ ଦବୁ।
ଓହୋ ହଁ ହଁ ବୁଝିଲି।
ଏମିତି କରିକି ଏଇ ତରକାରୀ ଟା କରିଲେ ବଢିଆ ଟେଷ୍ଟି ଲାଗେ ରୁଟିରେ ଖାଅ କି ଭାତ ତ ରେ ଖାଅ ବଢ଼ିଆ ଲାଗିବ।
ଆ ଛଣା ଟା ନ ଆସିଲେ ମେନ୍ ତ ତରକାରୀ ତମକୁ ଆସୁଚି ଆଉ।
ହଁ
ତରକାରୀଟ ତ ମେନ ଆଉ ହେଇଯାଉଚି ଆଉ।
ସିଝେଇକି କରେ ଅଧା ସିଝେଇକି କଲେ
ବେଶୀ ତ ଫଟିଗଲେ ଭଲ ଲାଗେ
ଆଉ ବୁଟ ଯାଇଗୁରା ପୁରା ଡାଲି ଗଲେ ଡାଲି ଭଳିଆ ଫିଟିଗଲେ ଡାଲି ହେଇଯିବ ହିଡେ।
ନାଇଁ ସେମି ଏଇ ବୁଟଡାଲି ତଡକା ପାଇଁ ସେମିତି ବି ପୁରି ଫିଟିଗଲେ ଭଲ ଲାଗୁନି ସେ ଟିକେ ରହିବ ଏମିତି ଟିକେ ଗୋ ଟା ତାକୁ ଭଲ ଲାଗିବ।
ନାଇଁ ମତେ ସବୁବେଳେ ରୋଷେଇ ନୂଆ ନୂଆ କରିବାକୁ ଭଲ ଲାଗେ ସବୁ ନୂଆ ନୂଆ ଆଇଟମ୍।
ମାଛ ବେଶର ଆ ଗଲା ସେ ଜିରା, ଲଙ୍କା, ରସୁ କଣ କଣ କଲ ଜିରା, ଲଙ୍କା, ରସୁଣ
ଅଦା, ରସୁଣ, ଜିରା, ଲଙ୍କା, ସୋରିଷ ଆଗ ହଳଦୀ ଗ୍ରାଇଣ୍ଡର କରିଦେଲି ଗ୍ରାଇଣ୍ଡର କରିକି ଥୋଇଦେଲା ପରେ ଫ୍ରିଜ ଥୋଇଦେଲି କିଛି ସମୟ ତାପରେ ହେଠୁ ତେଲ ମାଛ ଛଣିକି ଥୁଆ ହେଇ ଯାଥିଲା ତେଲ ପକେଇଲି।
ପିଆଜ
ପିଆଜ ପଡ଼ିବନି ନା?
ନାଇଁ ନାଇଁ ପିଆଜ ପକାଉଚି ନା। ତେଲ ନାଇଁ ପିଆଜ ବାଟୁନି ପିଆଜ ନୁହଁ ତେଲରେ ସୋରିଷ ଫୁଟେଇକି ପିଆଜ ପକେଇଲି ଟମାଟୋ ପକେଇଲି ଟିକେ ଭାଜିଲି ଲୁଣ, ହଳଦୀ ଜସ୍ ଟିକେ ଲଙ୍କାଗୁଣ୍ଡ ଟିକେ ପକେଇଦେଲି। ଟିକେ ଭାଜିଲା ପରେ ତାରେ ସେଇଠୁ ବେସର ଦେଇଦେଲି ବେସର ଟି ଭାଜିକି ତାପରେ ସେଠୁ ପାଣି ଦେଇଦେଲି ପାଣି ଦେଲା ପରେ ପାଣି ଟିକେ ଫୁଟିଲା ପରେ, ଟିକେ ଆମ୍ବୁଲ ପକେଇଦେଲି ଆଉ ଗୋଟେ ଖଣ୍ଡେ
ହୁଁ ନା ଅଳ୍ପ ଆମ୍ବଲ ପକା ନହେଲେ ଖଟା ହେଇଯିବ।
ତ ଏଇ ଦିନ ମିଳୁନି ନାଇଁ ଟମାଟୋ ପଡ଼ିଚିନା ଆମ୍ବୁଲ ସେଥିପାଇଁ ଗୋଟେ ଖଣ୍ଡ ଛୋଟଟେ ପକେଇଲି।
ହଁ।
ଧନିଆ ପତ୍ର ଧନିଆ ପତ୍ର ନାହିଁତ ପକେଇନି ଆଉ।
ଧନୀପତ୍ର ଗାଁରେ ଏବେ ମିଳିବନି ଏଇଠି ସିନା ସବୁବେଳେ ବିକା ହଉଚି।
ହଁ ଗାଁରେ ମିଳୁନିବା।
ଏଇଠି ଧନିଆ ପତ୍ର ଟମାଟୋ ସବୁବେଳେ ମିଳୁଛି।
ତ ଟମାଟାଟା ମିଳୁଚି ଧନିଆ ପତ୍ରଟା ମିଳୁନି ଆଉ।
ଏଇଠି ହଁ ସେଇ ଗାଁରେ ଏତେ ଧନିଆ ପତ୍ର ମିଳିବନି ଏଇନେବା ଭାଇନା କଲେ କଣ ନାଇଁ ମୁଁକଇଁନି ଧନିଆ ପତ୍ର ପଛି ଆଉ ଗୋଟେ ବିଡ଼ା ଆଣିବ କଖାରୁତ କହିଲି ସେଇଟା ମିଳିଗଲା ନାଲି କଖାରୁ ଥିବ ବୋଲେ ଆଣିବ ନା ଆଜିି ଫୋପାଡ଼ିଲେପା ଏଇଠି ଧଳା କଖାରୁଟା ମତେ ଧଳା କଖାରୁ ପସନ୍ଦ ନାହିଁ ମୁଁ କହିବି ନାଲି। ଫିଜରେ ଏବେ ଥୋଇ ଥୋଇ ଆଇ ଆଜି ଥୋଇଛି କାଲି ଅଳିଆ ଗାଡ଼ିରେ ଦିଆହବ। ମୁଁ କହିଲି ତମେ ଧଳା କୁଖାର ମୁଁ କରୁନି ତମେ କାହିଁକି ଆଣୁଚ ଆଉ ଥରେ ଆଣିଲିଯେ ଫୋପାଡ଼ି ଦେଲି। ସେଥିଲାଗି କହିନି ନାଲି କଖାରୁ ଯୋଉଠୁ ଦେଖିବ ତମେ ଆଣିବ।
ଏରା କଣକି ଯେକୌଣସି ତରକାରୀରେ ପକାଅ କିଡାଲିରେ ପକାଅ ଧଳା ଦେଖାଯିବ।
ହଁ ତାପରେ ପାଣି ଚିଆବି ଲାଗିବ। ହେତ ଟେଷ୍ଟେବି ଆସୁନି କଖାରୁଟା। ଆଉ ସେଇ ଆର କଖାରୁ ନାଲି କଖାରୁଟା ଡାଲମାରେ ପକ ତରକାରୀରେ ପକ ବଢିଆ ଲାଗିବ। ସେଥିଲାଗ ମୁଁ ଏଇ କଖାରୁ ମୁଁ କହିବି ଜମା ଆଣିବନି।
ସେୟାପରା ମୁଁ ସେଥିପାଇଁ ଚିକେନ୍ ଏଟେ ଆଣିଲେ ଏତି ଚିକେନ ହେମିତି କଲେ ମୁଁ ଥରେ ଥରେ ସବୁବେଳେ କଁ ଚିକେନଟା ତରକାରୀ ଖାଇବାକୁ ଭଲ ଲାଗେକି ଥରେ ଥରେ ଚିଲି ଚିକେନ୍ କରିଦେବି ଚିଲି ଚିକେନ ଚିଲ୍ କୋବି ଚିଲ୍ଲି ପନିରି ସବୁବେଳେ ଆସିଲେ ପନିରଟା କେତେବେଳେ ଆମର ତରକାରୀ ହେବନି ପନିରଟା ସବୁବେଳେ ଚିଲ୍ଲି ହବ
ହଁ ତମେ ନହେଲେ ସବୁ ଶିଖି ଯାଇଚ ଭଲ।
ହଁ ସବୁ ଶିଖି ଯାଇଚି।
ବହୁତୁ ଭଲ। ଶାଶୁମା କହିବେ ମୋ ବହୁ ବହୁତ୍ ଭଲ ସବୁ ଶିଖି ଯାଇଚନ୍ତି। ହା ସତରେ ଭଲ ମେନ୍ ଝିଅ ପିଲାତ ରୋଷଇଟା ମାନେ ତମେ ଯେତେ ଇଏ ଚାକିରି କର ଯାହାକର ରୋଷେଇଟାତ ମେନ୍ ନା।
ତମକୁ ଛାଡ଼ିବି ଭିଡିଓ ମାଣବସା କୁ ଝୋଟି ପକେଇଥିଲି ମୁଁ ହାତରେ କେମିତି ଝୋଟି ହଉଚି ଦେ ଖିବ ପୁରା ଦାଣ୍ଡଠୁ ବାହାର ଯାଏ ପକେଇଥିଲି।
ହଁ ଭଲ ହଉଚି ତାହେଲେ।
ହଁ ଝୋଟି ମେହେନ୍ଦୀ ସବୁ
ମେହେନ୍ଦି ଆମ ଝିଅ ଭଲ ଝୋଟି ପକେଇବ ମତେ ଟିକେ ଝୋଟି ଏତେ ଆସେନି ଆମ ଝିଅ ବଢିଆ ପକାଇବ। ମୁଁ ଏବେ ଗୁରୁବାରକୁ ଗଲେ ନିଜେ ପକେଇ ଦଉଚି ଆଉ କଣ କରିବି ସିଏତ ଆଉ ଯାଉ
ହୁଁ ହୁଁ।
ଆଉ
ଆମର ଦାଣ୍ଡରେ ଠୁ ବାହାରିଯାଏ ସବୁ ଦିନ ବେଳେ ଏରା ସବୁ ଯୋଉ କରା କରି ସାରିକି ଯଉ ଚାଉଳ ଚୁନାଟା ଗ୍ରାଇଣ୍ଡର ହକା ଛଅଟା ରୁ ଯେ ଲାଗିବି ଝୋଟିରେ ଏକଥା ରାତି ଦଶଟା ଏଗାରଟା ପର୍ଯ୍ୟନ୍ତ, ଲମ୍ବା ନା ଘର।
ହଁ ହଁ
କରି ହେବନି?
ହଁ ସେଇଟା
ହଁ, ପରା କରିଥିଲା ଏଇ ବର୍ଷ ମଞ୍ଚେ
ଆହୁରି କେମିତି ମାଛ ମୁଣ୍ଡରେ କଣ ଗୋଟେ ବନ୍ଧାକୋବିରେ ତରକାରୀ ମାନେ ପକାଉଛନ୍ତି ତ ବନ୍ଧାକୋବିରେ।
ସେଇଟା ମୁଁ କରେ ଆହୁରି ଟେଷ୍ଟି ଲାଗେ ସେଇଟା କେମିତି କହିଲ ବନ୍ଧାକୋବି ଜଷ୍ଟ ଟିକେ ହାଲକା ଏକା ବାମ୍ଫ ଦେଇଦିଏ ହେଲାଗି ନହେଲେ କେମିତିର କଡ କଡ ଲାଗେ ନହେଲେ ଭଲ ଲାଗେନି ବନ୍ଧା କୋବି। ଜଷ୍ଟ ଟିକେ ଲୁଣ ହଳଦୀ ପକେଇକି ସିଝେଇ ଦିଏ, ହେଲା କି ସିଝେଇ ଦିଏ। ସିଝେଇ ଦେଲା ପରେ ଯୋଉ ପିଆଜର ପିଆଜ କଣ କରିଦିଏ ପିଆଜ ଅଧା କଟା ରଖିବି ଅଧା ଗ୍ରାଇଣ୍ଡର କରିବି ମୁଁ ସବୁବେଳେ ଯୋହା ତରକାରୀ ବି କରେ। ପିଆଜ ଅଧା କଟା ରଖିବି ଅଧା ଗ୍ରାଇଣ୍ଡର ଆଉ ପିଆଜ ଅଧା ରସୁଣ ଜିରା, ଶୁଖିଲା ଲଙ୍କା। ଜିରା, ଅଦା, ରସୁଣ, ଜିରା, ଶୁଖିଲା ଲଙ୍କା, ଧନିଆ ବଟା ହବ। ଧନିଆ ଯଉ ପତ୍ର ନୁହଁ। ଯୋଉ ଗୋଟା ଧନିଆ ମ, ହଁ ଫାଳ ଧନିଆ ଜିରା ସୁଖିଲା ଲଙ୍କା ଅଦା ରସୁଣ ଏତକ ପେଷ୍ଟ ହବ, ପେଷ୍ଟ ହବ। ଏଇତକ ସବୁ ପିଆଜ ଅଦା ରସୁଣ ସବୁ ଏଡା ସବୁ ପେଷ୍ଟ କସେଇବି ମସଲାରେ ବନ୍ଧାକ ବି ଯୋଉ ସିଝେଇ ଦେଇ ଥିବି ସେଟା ପଛରେ ପଟେ ମାଛ ମୁଣ୍ଡ ତାପରେ ପକେଇକି କସେଇବି ମାନେ ମାଛ ମୁଣ୍ଡଟା ଯୋଉ ଛଣା ହେଇଯାଇଥିବ। ଗୁଣ୍ଡଟା କରିକି କଷେଇବି। କସେଇକି ତେଲରେ କଷିସାରିଲା ପରେ ଯେତେବେଳେ ତେଲ ବାହାରିଲା ଭଳିଆ ହବ ସେତେବେଳେ ବନ୍ଧାକୋବି ଗୁଡାକୁ ପକେଇ ପକେଇକି ଆହୁରି କଷେଇବି କସେଇବି କଷେଇବି କସେଇବି ତାପରେ ହେଇଯିବ ଆଉ ଟମାଟୋ ପକେଇ ପକେଇବି ଟମାଟୋ ପକେଇବି ବନ୍ଧାକୋବି ଏକା ସାଙ୍ଗରେ ପକେଇବି।
ଓହୋ ମତେ ସେଇଟା କାହିଁ ଆସିନି ଜୀବନରେ
ନାଇଁ ମୁଁ ସେଇଟା ସବୁବେଳେ କରେ।
ଅହୋ ତାହଲେ ସେଇଟା ଭଲ ଲାଗିବ ନା?
ବଢିଆ ଟେଷ୍ଟି ଲାଗେ।
ଓହୋ ବନ୍ଧାକୋବିରେ
ବୁଟ ଡ଼ାଲିରେ ଏଇଟା ଯଉ କହିଲି ବୁଟ ଡ଼ାଲିରେ ଏଇଟା କରିବ ଆଉ ଥରେ ମାଛରେ ଏଇଟା କରିବ ବଢିଆ ଲାଗିବ।
ଏଇ ବନ୍ଧାକୋବିରେ ଗୋଟେଥର କରିବା।
ହଁ ବନ୍ଧାକୋବିରେ କର।
ହଉ ଆଉ ଟିକେ ପରେ ଲଗଉଛି ମୁଁ ଆଉ।
ହଁ ହଁ।
ହଁ।
ଫ୍ରି ହେଇସାରିକି ଲଗେଇବ, ରଖୁଛି?
ହଁ।